ହ୍ୟାଲୋ।
ହଁ କୁହନ୍ତୁ।
ମାନେ ମୋ ମାନେ ମୋ ଭଏସ ସେପଟକୁ ଶୁଭା ଯାଉଛି ମାନେ ପୁରା କ୍ଲିୟର ଶୁଭା ଯାଉଛି ନା ଅ
ହଁ ହଁ।
ହଉ କୁହନ୍ତୁ ଆପଣ ସେଥିରେ ବୋଧେ ମାନେ ଲିମିଟସ ଅଛି ସେଥିପାଇଁ ବୋଧେ ମୋର ହେଲାନି।
କଣ ଖାଇଛନ୍ତି ଏବେ କଣ କଲେ ବେଳାରେ କଣ ଖାଇଲେ?
ମୁଁ ଦିନରେ ଖାଇଛି ଚିକେନ୍।
ଓହୋ ଆମର ସାଧା। ହୁଁ ଖାଉନି ଆଇଁଷ ତ। ହେଇଗଲାଣି ତିନି ଚାରି ବର୍ଷ। ଆଗ ଖାଉଥିଲି ଆଗ ଖାଉଥିଲି ତାପରେ ଧୀରେ ଧୀରେ ଛାଡିଦେଲି ଆଉ ତାପରେ ଅଣ୍ଡା ଖାଇଲି। ତାପରେ ଏବେ ଅଣ୍ଡା ବି ଉ ଛାଡି ଦେଇଥିଲି। ପୁଣି ମଝିରେ ମାସେ ଦି ମାସେ ଖାଇଲି ପୁଣି ତାପରେ ଆଉ ସବୁ କିଛି ମନେ ହଉନି କିନ୍ତୁ ଅଣ୍ଡାଟା ଦେଖିଲେ ଟିକେ ମନ ହୁ ଅଣ୍ଡା ଚପ୍ ହେଲା। କି ଆମଲେଟ୍ ହେଲା। ସେଇଟା ତ ନିହାତି ମନ ହବ ମାନେ ମନ ହଉଛି ମାନେ ଖାଇଦବା ଟିକେ ଆଉ ପୁଣି ମାସେ ଖାଇଲି ପୁଣି ଛାଡି ଦେଇଛି। ଅଣ୍ଡା ଟା ଏବେ ଖାଉଛି ଛାଡି ଦଉଛି ଚାଲିଛି ଆଉ କିନ୍ତୁ ଚିକେନ ମ ଟନ ମାଛ ବନ୍ଦ କରି ସାରିଲିଣି ଆଉ।
ଓହୋ ମୁଁ ତ କିଛି ଖାଏନା ଆଇଁଷ ଖାଏ କହିଲେ ଖାଲି ଚିକେନ ଖାଏ ଅଣ୍ଡା ଟିକେ ଖାଏ। ଆଉ ବାକି ଆଇଁଷ ମଟନ୍ ମାଛ ଅଣ୍ଡା କିଛି ମା ସେ ମଟନ୍ ମାଛ ଚିଙ୍ଗୁଡି କିଛି ଖାଏନି।
ଯୋଉ ସବୁ ସବୁଠୁ ମୁଖ୍ୟ ହେଲା ଆଇଁଷରେ ହେଲା ମାଛ ମାଛ ଭଲ ତାଙ୍କୁ ତମେ ଖାଉନ।
ଓହୋ ମୁଁ ତ ସବୁବେଳେ ମୋ ଆଇଁଷ ମାନେ ଚିକେନ ମାଛ ମୁଁ ଟୋଟାଲି ଖାଏନି କେବେ।
ହଁ ଜଣେ ଜଣେ ଅଛନ୍ତି ମାଛ ଟା ଭଲ ନା ଦେହ ପାଇଁ ଯଦି ଆଇଁଷରେ ଖାଇବ ଫାଷ୍ଟ ହଉଛି ମାଛ। ତାପରେ ଅଣ୍ଡା।
ସବୁ ଲୋକ ମତ ହଁ ଆଜ୍ଞା କୁହନ୍ତୁ।
ଦେଶୀ ମାଛ ଥିବ ଯଦି ନଦୀ ଯଦି ପାଖରେ ଥିବ କି ଜୋର ଆମର ତ ଜୋର ନଦୀ କୁହାଯାଏ ତାକୁ ଜୁର ବି କୁହାଯାଏ। ତମର କୁହାଯାଏ ସେଠି କଣ ନଦୀ?
ଏଠି ମୋର ନଦୀଫଦି ନାହିଁ ଯୋଉଠୀ ମୁଁ ରହୁଛି ସେଠି ନଦୀଫଦି କିଛି ନାହିଁ ଏପଟେ ଗାଁରେ ଆମର ନଦୀଫଦି ଅଛି। ହଁ ଆମର ପୋଖରୀ ଅଛି ନଦୀ ନାହିଁ ବମ ହଁ ହଁ ହବ ତମର ବନ୍ଧ ଆମର ପୋଖରୀ କୁହାଯାଉଛି ଯେ ହେ ହେ।
ଆଣୁ ସେ ନଦୀ ନଦୀ ବି କୁହାଯିବ ଆ ତାକୁ ଜୁର ବି କୁହାଯିବ।
ଆଚ୍ଛା ଆଉ ମାନେ ପୋଖରୀକୁ ବନ୍ଧ।
ପୋଖରୀକୁ ବନ୍ଧ।
ଓହୋ ମାନେ ମାନେ ପୁରା ଅଲଗା ଶୁଣିବାକୁ ମଜା ଲାଗୁଛି।
ହୂ।
ଏହେ। ଆଉ ଆପଣ ତାହାଲେ ଆଜି ମାନେ କଣ ସ ମାନେ ଶ୍ରଦ୍ଧାରେ କଣ ମାନେ କଣ ଖାଇଲେ ଆ
ସଧାରେ ଖାଲି କୋବି ଭାଜି ଦେଇଥିଲି। ଆଉ ଆଳୁ ଚ ପଖାଳ ବନେଇଥିଲି ଆଳୁଚିକଟା ଘରେ ଆଜି ଖାଇବେ କି ନ ଖାଇବେ କିଛି ଠିକ ନଥିଲା କିନ୍ତୁ ଗାଁ କୁ ଯାଇଥିଲେ ସେଠୁ ଫୋନ କଲେ କି ନାଇଁ ଖାଇବି ତାପରେ ଆମେ ପଡୋଶୀ ଦେଇଛନ୍ତି ଯୋଉ ପୋହଳା ମାଛ ନା କଣ ସେଇଟା କୁହାଯାଏ ଗୋଟା ମାଛ ଯୋଉଟା। ସେଇ ମାଛ ଦେଇଛନ୍ତି ସେ ଖାଇବେନି କହୁଥିଲେ କିନ୍ତୁ ପ ଦେଶୀ ମାସ ଶୁଣିଲେ ଖାଇବା ପାଇଁ ଭାରି ଆଗ୍ରହ। ନାଇଁ ମୁଁ ଆଉ ହୋଟେଲରେ ଖାଇବିନି ଗାଁକୁ ଯାଇଚନ୍ତୀ ତ ସେଠି ଆଉ କେହି ନାହାନ୍ତି। ନା ଘରେ ଖାଇବି ପୋହଳା ମାଛ ତ ଅଛି ସେ କଣ ଭାତ ଦ ଅଛି କଣ ସେ ଆସିକି ପଖାଳ ଖାଇଦେବେ ଆଉ।
ଆସିଲେ ଖାଇବେ ଆଉ।
ହଁ ଆସିଲେ ସେ ଖାଇବା।
ଆଚ୍ଛା ଆପଣ କହୁଥିଲେ ମାନେ ଆପଣଙ୍କ ମାନେ ଝିଅ ଥିଲା ଗୋଟେ ମାନେ ଆପଣଙ୍କ ଝିଅ କଣ ଛୋଟ ଝିଅଟେ?
ନା ତମେ ଦେଖିକି କହିପାରିଲ ମୋର କେତେ ବଡ ଝିଅ ଥିବ।
ଆପଣଙ୍କୁ ବୟସ କେତେ ମୁଁ ଜାଣିଲେ ସିନା କହିପାରିବି।
ମୋର ଉଣେଇଶ ଶହ ବୟାନବେ ହେଲା ଜନ୍ମ ହୁଁ।
ଓହୋ ତାହେଲେ ଆପଣ ସେ ମିନିମମ ଆଠ ନଅ ବର୍ଷର।
ହଁ ପାଖାପାଖି ଦଶମ ପଢୁଛି ମୋ ଝିଅ।
ଦଶମ ହୋ ମାନେ ପନ୍ଦର ବର୍ଷ। ଆଚ୍ଛା ଓହୋ। ହେ ଆପଣ ମୋ ଦିଦିଠୁ ମାନେ ବହୁତ ମାନେ ବଡ ହେବେ ମାନେ ମୁଁ ମାନେ ମୋରି ଦିଦ ତ ଅ ଅନେଶତ।
ହଁ ମୁଁ ଉଣେଇଶହ ବୟାନବେ ହେଲା ତାଙ୍କଠୁ ସାତ ବର୍ଷ ବଡ।
ଓହୋ ତାହାଲେ ଆପଣଙ୍କୁ ତିରିଶ ପ୍ଲସ ହବଣି ନା।
ହଁ ମତେ ତେତିଶ ତେତିଶ ଚଉତିରିଶ।
ଓହୋ ତାକୁ ଏଇନା ସତେଇଶ ତାର ବାହାଘର ହବ ଏଇ ଡିସେମ୍ବର ରେ ତ।
ପଢୁଛନ୍ତି ନା କଣ ନା ଚାକିରି ବାକିରି କରୁଛନ୍ତି?
ଚାକିରି ପାଇଁ ଏମିତି ବସିିଥିଲା ଆକୁ ମାନେ ଫାଷ୍ଟ ଗୋଟେ ସ୍କୁଲରେ ଥିଲା ଗୋଟେ ଚାକିରି କରିଥିଲା। ସେଠି ଭଲ ଦେଲେନି ତ ମାସୁକୁ ତ ସେଥିପାଇଁ ସେ ଥାଇରଏଡ ଦେଲା। ସେଇ ଘରେ ବସିଛି ଆଉ ଭା ମାନେ ମାନେ ଆମର ମାନେ। ନିର୍ବନ୍ଧରେ ହେଇଯାଇଛି ଖାଲି ବାହାଘର ବାକି ଅଛି ହଉ ଡିସେମ୍ବର ହବ ଆଉ।
ହଁ ନାଇଁ ଭଲ ବି ଠିକ ଠାକ୍ ପଚିଶ। ପ୍ଲସ ବାହାଘର କର ତା ଆମର ମୁଁ ସତ ପ୍ଲସ ଟୁ ପଢୁଥିଲି ବାହାଘର ହେଇଗଲା। ସେଠୁ ଉ ବୁ। ଗାଁ ରେ ଟିକେ ଜାଣିଛନ୍ତି ତ ସରକାର ଚାକିରି କୁ କେମିତି ଇଏ। ପସନ୍ଦ ତାପରେ ମୋର ହାଇଟ ଟିକେ ଅଧିକା ମାନେ ଡେଙ୍ଗା ହେ ତ ଡେଙ୍ଗା। ଆପଣ କୁହନ୍ତି ଗହିଲ ବୁଢିଆଳି ଛେଳି ମାନେ ଡେଙ୍ଗା ଯଦି। ହବ ତମେ ଜଲଦି ବୁଢି ହେଇଆସିବ ମାନେ ସବୁ। ଆବୁ ମୋ ବୋଉକୁ ଖାଇବଗଲି ଏ ଝିଅ ଡେଙ୍ଗାହେଇ ଗଲାଣି ବୁଢୀ ହେଇଯିବ ଏତେ ଇଏ। ଦେଖାଯିବ ସିଏ ଦେଖାଯିବ ବାହା କରିଥିବ ତାପରେ ସହଜକୁ। ପୁଣି ଶାଶୁ ଶ ମରେ କି ନଥିଲେ। ତେଣୁ ମା ସେଠୁ ଦେଖିଲେ କାମକୁ ବି କଣ ମୁଁ କିଛି ଶିଖି ଖୀ ନଥିଲି ଭଲସେ କେହି କିଛି କହିବେନି ଜଲଦି ବାହାଘର କରିଦେଲା ଆଉ।
ଆଛା ଓ ହୋ ମାନେ ଆପଣ ମାନେ କଥା ସୁଭୂନେଇ ପୁରା ମାନେ ମାନେ ପୁର ଭଲରେ ଶୁଣେ କିପଣ ସବୁ ମେ ଭାଷାରେ ସବୁ ସେମିତି ମାନେ ଆପଣଙ୍କ ଅଲଗା ଷ୍ଟାଇଲ ନା। ତା